ହ୍ୟାଲୋ।
ଭାଇ ନମସ୍କାର
ନମସ୍କାର ନମସ୍ କୁହନ୍ତୁ?
ହ୍ୟାଲୋ ଆଉ କଣ କରୁଛନ୍ତି?
ମୁଁ ଅବିକା ଏଇ ବସିଥିଲି ଆଉ
ଆଉ ଭାଇଡ୍। ମୁଁ ଏଇ ବସିଥିଲି ମୋର ଟିକେ କଣ କହିଲେ ଟିକେ କାମ ଦରକାର ଥିଲା ତ ଆଉ ଆପଣଙ୍କର ଟିକେ କାମ ଥିଲା! ସେଥିପାଇଁ ଟିକେ ଫୋନ କରିଥିଲି ଆଉ କାମ ଥିଲା କି ଆପ୍ କଣ କର ପକା ଭେଣ୍ଡି ଚାଷ କରୁଛନ୍ତି?
ଆଜ୍ଞା
ମଁ--ମୋର ଭଉଣୀର ବାହାଘର ଏଇ ସାତ ତାରିଖ ତ ଫିଙ୍ଗର ଚିପ୍। ସେ ଯୋଉଁ ଗୋଟେଏ ଉଁ ବ୍ୟଞ୍ଜନ ଅଛି ହଁ ହଁ ତାର ପାଇଁ ଆମକୁ ଭେଣ୍ଡିର ଆବଶ୍ୟକ ବୁଝୁଛନ୍ତି ନାଁ ତ ଭେଣ୍ଡି ଏଇନାଁ--ମାନେ--ଏଁ ବାହାରେ ଟିକେ ଦର ଅଧିକ। ହେଲା ତ ସେଥିପାଇଁ ମୁଁ ଆପଣଙ୍କୁ ଫୋନ୍ କରିଥିଲି।
ହ୍ୟାଲୋ।
ହଁ ମୁଁ ତ ସେଇ ଦର ଅଧିକ ବୋଲି ମୁଁ ଆପଣଙ୍କୁ ଫୋନ କରିୁଥିଲି ଶୁଣିଥିଲି ଯେ ଆପଣଙ୍କର ଯୋଉ କକା ସେ ଭେଣ୍ଡି ଚାଷ କରିଚନ୍ତି ଆଉ ଆପଣଙ୍କର ପ୍ରଚୁର ପରିମାଣରେ ଭେଣ୍ଡି ହଉଛି ତ ସେଥିପାଇଁ ଟିକ୍ ଟିକେ ଜାଣିବା ପାଇଁ ଆପଣଙ୍କ ପାଖକୁ ଫୋନ ଟିକେ କରିଥିଲି।
ଉୁଁ ହୁଁ ନାଇଁ ଆମର ତ ବର୍ତ୍ତମାନ ତ ହେଇନି ବୁଝିଲେ କି ବର୍। ତମାନ ଅବିକା ଗଛ ଲାଗିଚି ତ ଭେଣ୍ଡି ଆମର ଏଇନା ହେଇନି ଆଉ ଏଇ ଦଶ୍ ପନ୍ଦର ଦିନ ହବ ଲାଗିଚି ବର୍ଷା ଦିନ ଆଇଲା ଆଉ ସାର ଦିଆ ହେଇଚି। ଏଇନା ବାହାରୁ ବାହାରୁ ଆହୁରି ଦଶ ପନ୍ଦର ଦିନ ଲାଗିବ ବୁଝିଲେ କି ତେଣୁ ଆଉ ଆମର ତ ଆପଣ କହିଲେ ଆମେ କିଛି ସାହାଯ୍ୟ ଆପଣଙ୍କୁ କରିପାରିବୁନୁ ଆଉ ସେଥିପାଇଁ ଆମେ ଟିକେ ଦୁଃଖ ପ୍ରକାଶ କରିଚୁ
ଆଗେ । ଖବର ପାଇଥିଲି ତ ସେଥିପାଇଁ ଏବେ ଟିକେ ଜାଣିବା ପାଇଁ ଆପଣଙ୍କୁ ଫୋନ କରିଥିଲି ଆଛା ଆପଣଙ୍କ ଯୋ ଭେଣ୍ଡି ଚାଷ କରିଛନ୍ତି ତ ଭେଣ୍ଡି ଚାଷ କରିବା ପାଇଁ ପ୍ର ତମେ ତ କଣ ଆବଶ୍ୟକ?
ପ୍ରଥମେ ବୁଝଛନ୍ତି ପ୍ରଥମେ ଆମର ଦରକାର ଉର୍ବର ମୂର୍ତ୍ତିକା। ମୂର୍ତ୍ତିକା ବୁଝିଲେ ଯାହାକି ମାନେ ଆମର ଯାହାକି ସବୁ ଫସଲ ପାଇଁ ଏକ ପ୍ରମୁଖ ଆଧାର। ତ ପ୍ରଥମେ ଆମେ ସେ ମାଟିକୁ ଭଲରେ ଖତ ଦେଇକି ତାକୁ ମାନେ ଫସଲ ପାଇଁ ଉପଯୁକ୍ତ କରିବା। ଏବଂ ତା ଦେହରେ ଆମେ ତ ଏବେ ତ ଆଉ ହଳ ହଉନି! ସବୁ ଟେକ୍ନୋଲୋଜି ଆସିଗଲାଣି ଟ୍ରାକ୍ଟରରେ ଏବେ ଚାଷ ହେଇଯାଉଛି। ମାଟିକୁ ଭଲସେ ଗୁଣ୍ଡ କରିଦଉଛି ଫସ ଫସ୍ କରିଦଉଛି ଯାହାଦ୍ୱାରା କି ଗଛ
ହଁ
ହୁଁ ଜଲ୍ଦି ବଢିବ ପ୍ରଥମେ ଆମେ ମଞ୍ଜି ଆଣିବା ମଞ୍ଜି ଦେଖନ୍ତୁ ବିଭିନ୍ନ ପ୍ରକାର ଭେଣ୍ଡିର ମଞ୍ଜି ଅଛି ପ୍ରତ୍ଯ ଅଛି ଦେଶୀ ମଞ୍ଜି ଆଉ ଗୋଟେ ଅଛି ହାଇବ୍ରିଡ ମଞ୍ଜି ବୁଝିଲେ କି ଦେଶୀ ମଞ୍ଜି ଯୋଉଟା
ପ ପ୍ରଣମ୍ ମଞୁ।
ଭେଣ୍ଡି ମଞ୍ଜି ବୁଝିଲେ କି ଦେଶୀ ମଞ୍ଜିରେ ବଡ ବଡ ଗଛ ହବ। ଏବଂ ହବ ଯି ଛୋଟିଆ ଛୋଟିଆ ଭେଣ୍ଡି ହବ କିନ୍ତୁ ହାଇବ୍ରିଡ ଟା ବହୁତ ଜଲ୍ଦିରେ ଅଧିକ ଫଳ ଦବ ଯାହାକି ବିକ୍ରୟ ପାଇଁ ଏକ ଉପଯୁକ୍ତ। ହଁ ମଞ୍ଜି ତ ଦି ଆମର ବି ସେଇ ଆମେ ଯେହେତୁ ଲଗେଇଛୁ କିଛି ଖାଇବା ପାଇଁ କିଛି ବିପିକିଆ ପାଇଁ ତ ଆମେ ଅଳ୍ପ ଜାଗାରେ ଦେଶୀ ମଞ୍ଜି ଲଗେଇଛୁ। ଏବଂ ଯୋଉଗୁଡା ବିକ୍ରି କରିବା ପାଇଁ ଲଗାହେଇଛି ସେଥିରେ ବିଦେଶୀ ହାଇବ୍ରିଡ ମଞ୍ଜି ଲଗାହେଇଛି। ଛିବୁଝିଲେ କି?
ହୁ୍ ହ ଆମର ଯୋଉ ଆମର କରୁଛୁ କଖାରୁ ଚାଷ ଯୋଉ କରୁଛୁ ବୁଝୁଛନ୍ତି ନା। ତ କଖାରୁ ଚାଷ ପାଇଁ ବି ଆମର ବି ସେଇ ଗୋଟିଏ ଆଧାର ସବୁ ଜିନିଷରେ ତ ମୁଖ୍ୟ ଆଧାର ହଉଛି ଉର୍ବର ମୂର୍ତ୍ତି ମୃର୍ତ୍ତିକା ଯଦି ମୃତ୍ତିକା ଉର୍ବର ନଥିବ ତ ଆମେ ଚାଷ କରିପାରିବା କିନ୍ତୁ ସେଗୁଡ଼ା ଏତ ସେତେ ଫଳପ୍ରଦ ହବ ନାହିଁ। ସେଥିପାଇଁ ଆମର ଆଜ୍ଞା ହୁଁ ମୂର୍ତ୍ତିକା ତ ଆମର ବୁ ବୁ ଉର୍ବର ମୂର୍ତ୍ତିକା କାରଣ ଆମେ କଣ କରୁଛେ ଆମର ପ୍ରାକୃତିକ ଉପାୟରେ ଆମେ ସାର ପ୍ରୟୋଗ କରୁଛେ। ଯେମିତି କିି ଆମ ଘରୁ ଆମେ ଯୋଉ ପନିପରିବା ଚୋପା ଉ ନଡା ଏଁ ତି ଛଣ ଏଗୁଡ଼ା ସବୁ ରଖିକି ହଁ ଗୋବର ଏଗୁଡା ସବୁ ରଖିକି ନିହାତି ଚାରି ରୁ ପାଞ୍ଚ ମାସ ଆମର ସେ ଯୋଉ ଖତ ତିଆରିରେ ଆମର ସମୟ ଯାଉଛି ବୁଝୁଛନ୍ତି ନା ନାଇଁ ତ ସେଇ ଖତକୁ ନେଇକି ଆମେ ବାଗେ କଣ କରୁଛୁ? ସେ ଆମ ଯୋଉ ଜମିରେ ପକଉଛେ ଯାହା ଫଳରେ ଆମର ମୂର୍ତିକା କଣ ହଉଛି ଉର୍ବର ହଉଛି। ମୁଁ ଭାବୁଛି ଆପଣ ମଧ୍ୟ ସେଇ ପ୍ରଣାଳୀରେ କରୁଥିବେ।
ଆଜ୍ଞା ଏଇଟା ତ ଆମର ପୁରାତନ ପ୍ରଣାଳୀ ଆଉ ସମସ୍ତେ ଆମ ପୂର୍ବ ପୁରୁଷ ଏବଂ ଦାଦା ଜେଜ ସବୁ ଏଇ ପ୍ରଣାଳୀରେ ଆମର ଚାଷ କରୁଛନ୍ତି। ଏବଂ ଆମକୁ ଏଇ ପ୍ରଣାଳୀ ଶିଖେଇ ଦେଇ ଯାଇଛନ୍ତି ଆମେ ବି ସେଇ ପ୍ରଣାଳୀରେ କରୁଛେ। ହ୍ୟାଲୋ
ହୁଁ
କୁହନ୍ତୁ
ରଣ ଏବେ ତ ମତ ଆମେ ଯେତେବେଳେ ଆ ମାନେ ମଝିରେ ଆମେ ଯେତେବେଳେ ରାସାୟନିକ ସାର ପ୍ରୟୋଗ। ଆମେ ଯେତେବେଳେ ମଝିରେ ରାସାୟନିକ ସାର ପ୍ରୟୋଗ କଲୁ ଦେଖିଲୁ ଆମ ମୁ। ପ୍ରତିକାର ଉର୍ବରତା କମେଇ ବ। ହେଲା ତ ତାକୁ ସନ୍ତୁଳିତ କରିବା ପାଇଁ ଆମେ କଣ କଲୁ ନା ଏବେ। ପ୍ରାକୃତିକ ଯୋଉ ସାର ବା ଜୈବିକ ସାର ଆମେ ବ୍ୟବ? ବ୍ୟବହାର କରୁଛେ ହୁଁ ତ ସେଥିପାଇଁ ଆମର ଏବେ କଣ। କଣ ହଉଛି ନା ମୃତ୍ତିକା କ୍ଷୟ ହବାର ସମ୍ଭାବନା ବି ନାହିଁ। ଆମ ଯୋଉ ଆମେ ଯୋଉ ଖାଦ୍ ଖାଉଛେ ତାହା ଦେହରେ ବି ଆମର ଆଉ ରାସା? ରାସାୟନିକ ଦ୍ରବ୍ୟ ଜାଣ ତ ଆମେ ବି ସୁସ୍ଥ ମୃର୍ତ୍ତିକା ବି ସୁସ୍ଥ ସବୁ ସୁସ୍ଥ। ତ ବୁଝୁଛନ୍ତି ନା ନାଇଁ ତ ଆପଣ ବି ଭାବୁଛି ଆପଣ ବି ଜୀବିକାର ପ୍ରୟୋଗ କରିବେ ହଁ କି ନା। ଭେଣ୍ଡି ଚାଷ କରୁଛନ୍ତି ମାନେ ଆପଣ ଭେଣ୍ଡି ଚା। କିଲୋ କେତେ କଣ ବିକନ୍ତି। କେଉଁଠି ଉଠି ନେଇ ବଜାରରେ କଣ କେମିତି କରି ବିକନ୍ତି।
ଆସନ୍ତୁ ଆମର ଭେଣ୍ଡି କିଲୋ ଆମର। ଓ ବଜାରରେ ତାର ମାନେ ଆଜ୍ଞା।
ହେଲେ ଆପଣ ସବୁ ଏଣ୍ଡିଆସ କରୁଛନ୍ତି ଆପଣ ବହୁ
ହୁଁ ହୁଁ। କହୁନାହାନ୍ତି ହ୍ୟାଲୋ।
ହୁଁ ହଁ?
ହୁଁ ହ୍ୟାଲୋ।
ଆ ସୁ କୁହନ୍ତୁ?
ନା ମୁଁ କହିଲି ଆପଣଙ୍କୁ ଯୋଉ କଥା କହିଲି ଆପଣ ଆମେ ଯୋଉ ବିକ୍ରୟ କଥା କହିଲେ। ଆମର ବଜାରରେ ତାର। ମାନେ ତାର ହଁ ଚାହିଦା ଚାହିଦା ଦେ? ଦେଖିକି ଆମର ବିକ୍ରୟ କରାଯାଏ ଯେପରି ବଜାରରେ ଚାହିଦା କମ ଅଛି ତ ଆମର। ଦର କମିଯିବ ବୁଝିଲେ କି ତ ଯଦି ବଜାରରେ? ଚାହିଦା ଭେଣ୍ଡିର ଅଧିକ ଅଛି ଏବଂ? ସପ୍ଲାଏ କମ ଅଛି ତ ଆମର ଦର ବୃଦ୍ଧି ହେଇଯାଏ ସେଠି। ତ ଆମର ଭେଣ୍ଡି ଯୋଉ? ଯଉ ସମୟରେ ବାହାରେ ସେ ସମୟରେ ଚାହିଦା ବହୁତ ଥାଏ କିନ୍ତୁ? ଯୋଗାଣ ବହୁତ କମ ଥିବାରୁ ଆମର ସେ ଦର ଟା ଅଧିକ ବୃଦ୍ଧି ହେଇଥାଏ। ଏବଂ ଏକ କେଜି ପିଛା ପାଖାପାଖି ଷାଠିଏରୁ ସତୁରି ଟଙ୍କା। ଆମକୁ ମିଳିଥାଏ। ଯେହେତୁ ଆମକୁ ଗୋଟେ ଦିନରେ ଆମର ଦଶରୁ କୋଡିଏ କେଜି ଭେଣ୍ଡି ବାହାରେ। ତ ଦିନକୁ ପଣ୍ଟ? ତ ହାରାହାରି ସାତଶହ ରୁ ଆ ହଜାର ଟଙ୍କା ଭିତରେ? ଆମର ପାଇଥାଉ ପାଉଣା ଆଉ ବୁଝିଲେ କି?
ହଁ ହ ତାପରେ ଆପଣ ବି ଯୋଉ ପରିଶ୍ରମ କରିଛନ୍ତି ଯୋଉ ଭେଣ୍ଡି ଚାଷ ପାଇଁ ତ ତାର ପାଉଣା ଯେ? ସେତିକି କି ନୁହେଁ ଆପଣ ଯେତେବେଳେ ପରିଶ୍ରମ କରିଥିବେ ଆପଣଙ୍କର ଯୋଉ ଫଳ ଟା ବାହାରିଯିବ ଆପଣ ଦେଖିକି ତାକୁ? ଅଧିକ ଆନନ୍ଦିତ ହେଇଥିବେ।
ଆଜ୍ଞା ସେ ତା ମୂଲ୍ୟ ତ ତା ସେ ପଇସା ଠୁ ଅଧିକ। ବୁଝିଲେ କି? ଆପଣ ଯୋଉ ସୁ ତ ଯୋଉ କାର୍ଯ୍ୟ ପାଇଁ ଆପଣଙ୍କ ଶମ ନିବେଶ କରିଥିବେ ଏବଂ ତାର ଫଳପ୍ରଦ ଯଦି ଆପଣଙ୍କୁ ଖୁସି ନ କରୁଚି ତ ସେ କାର୍ଯ୍ୟରେ କିଛି ଲାଭ ନାହିଁ, ବୁଝିଲେ ନା।
ନାଇଁ ଆପଣଙ୍କୁ ଯଦି ଗୋଟେ ଅ, ଭେଣ୍ଡି ଚାଷ ଦିଆହବ, ଆଉ ଆପଣଙ୍କୁ ଯଦି କୁହାହବ କି ନାଇଁ ଆପଣ
ଆଠ ପିସ୍ ଆଜ୍ଞା।
ଅ, ଅଲଗା ସଂସ୍ଥା କରିବା ତ ଆପଣ କୋଉଥିରେ ବେଶୀ ଇଏ କରିଛନ୍ତି?
କଣ କଣ କହିଲେ? ହ୍ୟାଲୋ।
ଯଦି ଆପଣଙ୍କୁ ଦିଆହବ ଗୋଟେ ଭେଣ୍ଡି ଚାଷ କରିବାକୁ, ମୁଁ କହିଲି ଆ ଆପଣଙ୍କୁ ଦିଆହବ ଗୋଟେ ଭେଣ୍ଡି ଚାଷ କରିବା ପାଇଁ। ଆଉ ତା ବଦଳରେ ଆଉ ଗୋଟେ ଦିଆହବ କି ଆ ଆପଣ ଗୋଟେ ଅଲଗା ବିଜନେସ୍ କରିବା ପାଇଁ ତ ଆପଣ କୋଉ ତାକୁୁ ବେଶୀ ଆପଣାଇବେ?
ନାଇଁ ଆମେ ତାର ପ୍ରଥମେ ଆମେ ହୁଁ, ପ୍ରଥମେ ଆମେ ଦେଖିବା ଯେ କୋଉଥିରୁ ଅଧିକ ଲାଭ ହଉ ଚି, ବୁଝିଲି କି ଦେଖିଲି ବୁଝିଲି ପାରିଲେ କି ଯଦି ଆମେ ଦେଖିବା ଯଦି ଗୋଠା ଉ, ଗୋଟା ବ୍ୟବସାୟରେ ବହୁତ କମ ସମୟ ନିବେଶ କରିକି ଅଧିକ ଲାଭବାନ ହେଇପାରୁଚେ। ତ ନିଶ୍ଚିନ୍ତ ରୂପେ ଆମେ ସେଇ କାର୍ଯ୍ୟକୁ ହିଁ ଚୟନ କରିବା। ତୋମ ଗାଁ କୁ ବୁଦ୍ଧିମତିର ପରିଚୟ ମଧ୍ୟ ହବ। ତେଣୁକରି ଆପଣ ଯୋଉ କାମଟି କଲେ ଅଲଗା ବ୍ୟବସାୟଟି ସେ ବ୍ୟବସାୟ କଣ? କହିଲେ ମୁଁ ସେଇ ଆଧାରରେ ଆପଣଙ୍କୁ କହିବି ନା, ନହେଲେ ମୁଁ କେମିତି କହିପାରିବି ବୁଝିଲେ କି।
ଆପଣଙ୍କର ଉତ୍ତର ଯୋଉ ମାନେ ଚତୁରତାର ଉତ୍ତର ଶୁଣିକି ମୋତେ ନିଜକୁ ଭାରି ଖୁସି ଲାଗିଲା, କି ଆ ଆପଣ ମାନେ ବିଜନେସ୍ ବିଷୟରେ ବହୁତ କିଛି ଜ୍ଞାନ ଆରଣ କରିଚନ୍ତି। ବୁଝୁଛନ୍ତି ନା ଆଚ୍ଛା ତ ବହୁତ ଜାଣିକି ବହୁତ ଖୁସି ଲାଗିଲା ମୁଁ କିନ୍ତୁ ଆପଣଙ୍କ ପ- ପକ୍ଷରେ ହେଇଥିଲେ ହୁଁ, ତ ତଥାପି ମୁଁ ଆପଣ ଭେଣ୍ଡି ଚାଷ ଉପରେ ନିଜକୁ ଇଏ କରିଥାନ୍ତି କାରଣ ହଁ ଆମେ ଭେଣ୍ଡି ଚାଷ ରେ ଆମର ଅର୍ଥ ଟିକେ ବେଶି ଖର୍ଚ୍ଚ ହୁଏ ନାହିଁ। କିନ୍ତୁ ଏ ପରିଶ୍ରମିକ ଲାଗେ ହଁ
ନାଇଁ ନାଇଁ ଆ ଦିଅରେ ପରିଶ୍ରମ ବି ବହୁତ କମ କାରଣ ଦେଖନ୍ତୁ ଚାଷ ତ ଆପଣଙ୍କର ଟ୍ରାକ୍ଟର୍ କରିଦବ। ଏବଂ ଖାଲି ତା ଦେହରେ ପରିଶ୍ରମ ଏତିକି ଯେ ଆପଣଙ୍କୁ ଖାଲି ମଞ୍ଜି ପୋତିିବାର ଅଛି ଦୁଇ ଫୁଟ୍ ରେ ଗୋଟାଏ ଲେଖା ମଞ୍ଜି ପୋତି ଦେବେ। ତ ଆପଣ ତାକୁ ଛାଡିଦେବେ ସିଏ ଆ ଆପେ ଆପେ ତାର ବଢିବ, କିଛି ସାର ଦରକାର ନାହିଁ, ଖତ ଦରକାର ନାହିଁ, ଏବଂ ତାପରେ ଆପଣ ଆବଶ୍ୟକ ସ୍ଥଳେ ଯଦି ପୋକରେ ପତର
ଅଳ୍ପ ପରିଶ୍ରମରେ ଅଧିକ ଲାଭ, ତ ମୁଁ
ଆଜ୍ଞା।
ମୁଁ ବି ଭାବୁଛି ଆପଣଙ୍କ କତୁରୁ ଯେତିକ ସବୁ ଜ୍ଞାନ ଆହରଣ କଲିଣି ମୁଁ ନିଶ୍ଚୟ ଏଥର ହଁ ହଉ କିଅ ଭେଣ୍ଡି ଚାଷ ଟିକେ କରିବି। ଆଉ ଆମର ତ ଏଇଠି ପାଖରେ ବଜାର ଟି ଅଛି। ତ ସେ ବଜାରକୁ ଯାଇକି ନିହାତି ମୁଁ ଦିନକୁ ଶହେ ରୁ ଦୁଇ ଶହ ଟଙ୍କା ଲାଭ ବା ତିନ ତିନିଶହ ଟଙ୍କା ଲାଭ କରିବି।
ନାଇଁ ନାଇଁ ଅଧିକ ପାଇବା। ଆପଣ ଶୁଣନ୍ତୁ ଆପଣ ତାର ଅଛି, ଆପଣ ଗୋଟେ ଗୁଣ୍ଠରୁ ପ୍ରାୟ ଗୋଟେ ସି ଆପଣ ଭେଣ୍ଡିରୁୁ ପାଇପାରିବେ ପାଞ୍ଚ ହଜାର ଟଙ୍କା ବୁଝିଲେ କି, ପାଞ୍ଚ ରୁ ଦଶ ହଜାର ଟଙ୍କା ବୁଝିଲେ କି?
ଏବେ ଆମେ ଚାଷରୁ ଅନେକ ଲାଭ ବି କରିପାରିବା।
ଆଜ୍ଞା।
ଆଗରୁ ଲୋକମାନେ କଣ କରୁଥିଲେ ଖାଲି ଧାନ ଚାଷ କରୁଥିଲେ, ଏବେ ଭେଣ୍ଡି ଚାଷ କି କଖାରୁ ଚାଷ ଆମର ତ କଖାରୁ ଚାଷ କରୁଛୁ, ଆପଣ ଭେଣ୍ଡି ଚାଷ, ଏମିତି କରି କରି ଆମେ ଆଉ ବେକାରୀ ହେଇକି ବସିବାନି। ଯୋଉ ଛଅ ମାସ ଆମେ ବେକାରୀ ହେଇକି ବସୁ ଆଉ ବସିବାନି। ଆପଣଙ୍କ କହିବାର ଅର୍ଥ ହଉଛି ଏଇଆ।
ନିଶ୍ଚିନ୍ତ ହଉ, ହଉ ବନ୍ଧୁ ଆପଣଙ୍କ ସହ କଥା ହେଇ ଭଲ ଲାଗିଲା, ଆଉ ରଖନ୍ତୁ ମୁଁ ଟିକେ ଯିବି ମୋର ବ୍ୟସ୍ତ ଅଛି। କାମରେ ବୁଝିଲେ କି, ଆମେ ଟିକେ ପଛରେ କଥା ହବା ଆଉ।
ନାଇଁ କିଛି ନାଇଁ ମୁଁ ପରେରେ ଆପଣଙ୍କ ସହିତ ଫାଙ୍କା ହେଇକି ଏ ବିଷୟରେ ଆଉ ଟିକେ ଆଲୋଚନା କରିକି ରହୁଛି, ଶୁଭରାତ୍ରି।